ହେ୍ୟାଲା।
ହ୍ୟାଲୋ।
ହଁ ଶୁଭ ସକାଳ।
ହଁ ମାମ ସୁଭସକାଳ।
ଭଲ ଅଛନ୍ତି? ହଁ ହଁ କରୁଥିଲି ଏନା।
ଆଉ ଭଲ ସବୁ କିଏ?
ହଁ ହଁ ସେମିତି ଚାଲିଛି ଆଉ ଆଉ ତମର? ହଁ ସବୁ ଭଲ ତମର?
ହଁ ଭଲ ଆଉ ରୋଷେଇବାସ ସଇଲାଣି?
ହଁ ସରିଲାଣି ଆଉ। ଆପଣ ଏ ସକାଳେ ଏଇ ଟ୍ୟୁସନ୍ ସକାଳୁ ଏଇ ପିଲାଙ୍କୁ ଟିକେ ଛତୁଆ ଗୋଳିକି ଖାଇବାକୁ ଦେଇ ଛଡା ହେଲା। ଆଉ ଏଇ ପିଲାଙ୍କ ପାଇଁ ଟିକେ ପିଠା, ତରକାରୀ କଲି ସେ ସ୍କୁଲ ସବୁ ନେଲେ।
ଓ ହୋ।
ଆଉ ଆମର ତ ଚାହା ରୁଟି ଖାଇଲୁ ସବୁ ଆଉ। ଆଉ ତମର ସବୁ କଣ ହେଲା?
ଆମର ରୋଷେଇ ଆଜି ପଖାଳ ଖିଆ ହବ। ଆଉ କଲରାଭଜା ହେଇଚି। ସଲରା ଭଜା ହେଇଚି। ଆଉ ଏବେ ଭାତ ବସେଇଚି ମୋ ପୁଅ ପାଇଁ ଆଉ।
ଓହୋ ପୁଅ କଣ ଛୋଟ ପିଲା ନା ବଡ?
ନାଇଁ ବର୍ଷକର।
ଓହୋ ଟିକିପିଲା।
ହୁଁ ଦୁଇଟି ପୁଅଗୋଟେ ଝିଅ ଗୋଟେ।
ଓ ହୋ ଦି ଜଣ ଯାକ କେତେ କେତେ ସବୁ।
ଆଜ୍ଞା?
ମୁଁ ଦି ଦି ଜଣ ଯାକ କେତେ କେତେ ବୟସର ସବୁ?
ଝିଅ ହଉଚି ପାଞ୍ଚ ବର୍ଷର ପୁଅ ହଉଚି ବର୍ଷକର।
ଓହୋ। ତାହେଲେ ଏତେ ଛୋଟ ଛୋଟ ସବୁ ନା।
ଆଜ୍ଞା।
ଓ ହଁ। ଆ ଛୁଆ ମାନେ ସବୁ ସ୍କୁଲ ଗଲେଣି? ପିଲା ମାନେ ସବୁ ସ୍କୁଲ ଗଲେଣି ଟି? ଛୋଟ ଛୁଆ ଯୋଉ ପାଞ୍ଚ ମ ଝିଅ
ସ୍କୁଲ। ଏବେ ଯାଉଚି ଆଉ।
ହଁ ମୋ ପିଲା ସବୁ ବଡ ହେଇଗଲେଣି ଜଣେ ଦଶମ ହେଇଗଲାଣି ଆଉ ଗୋଟେ ଷଷ୍ଠ ପଢିଲାଣି ଆଉ।
ଷଷ୍ଠ ନୁହେଁ। ଓ ହୋ ତମର ଷଷ୍ଠ ପଢୁଛନ୍ତି।
ହଁ ନାଇଁ ମ ହଁ ମୋ କଥା କହୁଚି ଜଣେ ଦଶମ ପଢିଲାଣି ଝିଅ ଦିଟା।
ଆଜ୍ଞା।
ଆଉ ଗୋଟେ ଷଷ୍ଠ ଆଉ।
ଓହୋ। ଆପଣଙ୍କ ଘର
ଏଇ ଛୁଆ ମାନେ ଏଇ ଜଟଣୀ।
ଓ ହୋ।
ଖୋ ଖୋର୍ଦ୍ଧା ପାଖରେ ଜଟଣି ଯଉ।
ଓହୋ। ଖୋର୍ଦ୍ଧା କହିଲେ ଜାଣିବୁ। ଆଉ ଆପଣଙ୍କ ଗାଁ ନାରା କହିଲେ ଆମେ ଜାଣିପାରିବୁନି ଆଉ।
ହଁ ଏଇ ଯୋଉ ଖୋର୍ଦ୍ଧା ନୁହେଁ କି ଆମର ଯୋଉଠି ହଁ ହଁ ଏଇ ପାଖରେ ଜଟଣୀ ଗଣେଶ ପୂଜା ସବୁଆଡେ ପ୍ରସିଦ୍ଧ ନା। ଆଉ ତମର?
ଆମର ମଇଧରପୁରୁ ଅନୁଗୁଳ ମଇଧରପୁରୁ।
ଓହୋ ଅନୁଗୁଳୁ ଅନୁଗୁଳୁ କଣ ସେଇ ଯୋଉ ସବୁଆଡେ ଯୋଉ ଅଛି ଯୋଉ କଳକାରଖାନା ସେ ପାଖରେ ନା ନାଇଁ କୁଆଡେ ଅଲଗା କୁ?
କଣ କହିଲେ?
ଅନୁଗୁଳରେ ବହୁତ କାରଖାନା ନାହିଁ କି ସବୁଆଡେ।
ନାହିଁ ଆମର ଏଇମାନେ ନାହିଁ।
ଓହୋ ଗାଁ ରେ ବୋଧେ ଥିବ ଆଉ ସିଆଡେ ସବୁ ଆଉ । ଆ ସେପଟେ ତମର କଣ ସବୁ କୋଉ ଇଏଟା ଭଲ କର ମାନେ କୋଉ ପର୍ବ ଟା ଭଲ ହୁଏ?
ଆମର କି ଆମ ଗାଁରେ କାର୍ତ୍ତିକେଶ୍ୱର ପୂଜା ଭଲ ହୁଏ।
ଓ ହୋ। ଆଉ ସେଠି ସବୁ ଯାତ୍ରା ନା ମେଳଣ ପଡେ ପା? ସେପଟେ ତ ସେପଟେ ଯାତ୍ରା ନା ମେଳନ ପଡେ ପରା।
ହଁ।
ଏଇ କାର୍ତ୍ତିକ ସରଙ୍ଗ ବେଳକୁ-
ହଁ। ଏଇ କାର୍ତ୍ତିକେସ୍ଵର ପୂଜାରେ
ହଁ କହା ବେଳେ ତ ଗଣେଶ ପୂଜା ଭଲରେ ହୁଏ ପୁରା ବଡକୁ।
ହ ହଁ।
ହୁଁ
ଆପଣଙ୍କ ଗାଁରେ କଣ ଫେମସ୍?
ଏଇ ଗଣେଶ ପୂଜା ଟା ଭଲରେ ହୁଏ। ତାପରେ ଏଇ ପାଖରେ ରଜ ଟା ବଢିଆ ହୁଏ। ଏଇ- ଆ ତ ସେଇଟା ବଢିଆ ହୁଏ। ଠାକୁରାଣୀ ଗୋଟେ ଅଛନ୍ତି ପୁରା ଉପରେ ଅଛନ୍ତି ଯାଇ ପାହାଡ ଉପରେ।
ସେ ଠାକୁରାଣୀଙ୍କ ନା ନାଁ କଣ?
ଏଇ ବରୁଣେଇ ମାନେ ତମେ ପାହାଚ ଚଢି ଚଢିକା ଯିବ।
ଆଜ୍ଞା।
ଉପରକୁ ଥିବ ସାୟତା ପାଖରେ ଝରଣା ବହୁ ଥିବ ପାହାଡ ଉପରୁ ତଳକୁ। ଏଇ ରଜ ବେଳେ ସବୁ ଝିଅମାନୋନେ ସବୁ ସେଠି ଯାଆନ୍ତି। ବଡ ମେଳା ପଡେ। ସବୁ ଲାଗେ ଦୋଳି ଫୋଳି ସବୁ ଲାଗେ। ଭଲ ହୁଏ ଟିକେ ଆଉ।
ଓ ହୋ।
ହଁ ଜଗନ୍ନାଥ ମନ୍ଦିର ଯାଉନାହାନ୍ତି?
ଜଗନ୍ନାଥ ମନ୍ଦର ଏଇ ଯାଇନୁ ଆଉ।
ଓହ ଏଇ ସ୍ନାନ ଦାନ ପୂର୍ଣ୍ଣମୀ ଗଲାନ ଏବେ ଦି ଦିନି ତିନ ଦିନି।
ଛୋଟ ଛୁଆକୁ ଧରି ଆଉ ଏନେ ଜଗନ୍ନାଥ ମନ୍ଦିର ଗଲେ ଦେଖିହବ କି? ଛୋଟ ଛୁଆ ଟିକେ ବଡ ହେଇଗଲାଣି।
ହଁ ରଥଯାତ୍ରା ଟା ବଢିଆ ବୁଲିବା ପାଇଁ ଯାଏ।
ହେଲେ ବି ଏଇନେ ଛୋଟ ଛୁଆ ଧରିକି ଯାଇହବନି ସିଆଡେ।
ହଁ ଏଇ କହୁଛୁ ଗହଳି ହଉଛି ନା।
ହଁ।
ହଁ ଆସିଥାଛନ୍ତି ନା ନାଇଁ ପୁରୀ ନା ଜମାରୁ ଆସିନାହାନ୍ତି?
ନାଇଁ ନାଇଁ ପୁରୀ ଯାଇଛି ଏଇ ବର୍ଷେ ତଳେ ଯାଇଥିଲି। ଆଉ ପୁଅ ହବା ପରେ ଆଉ ଯାଇନି ଆଉ।
ନାଇଁ ବଢିଆ ଜାଗା ଟା
ହଁ।
ହଁ ଜଗନ୍ନାଥଙ୍କୁ ଦେଖିବ, ସମୁଦ୍ର ବୁଲିବ ବଢିଆ ଲାଗିବ।
ହଁ ଏବେ ହେଇଛି, ଢେଙ୍କାନାଳ ରେ ଆମର।
କଣ ଢେଙ୍କାନାଳରେ ହଉଛି?
ଜଗନ୍ନାଥ ମନ୍ଦିର ଦ୍ଵିତୀୟ ଜଗନ୍ନାଥ ମନ୍ଦିର।
ହଁ, ଢେଙ୍କାନାଳରେ ତ ପ୍ରସିଦ୍ଧ ଲକ୍ଷ୍ମୀ ପୂଜା ଆଉ
ହଁ।
ହୁଁ। ଆଉ ସେପଟେ ଯୋଉ ଆଠଗଡରେ ବି ଜଗନ୍ନାଥ ମନ୍ଦିର ନାହିଁ କି, ରାଜା ଆଠଗଡ। ଯୋଉ ରାଜାଙ୍କ ନର ଅଛି। ସେଠି ସବୁ ମେ ଅହୋ ଆମେ ସେ ମାମୁଁ ଘର ସିଆଡେ ତ ସେ ରାଜାଙ୍କ ନଅର ଅଛି, ବଢିଆ ଲାଗିବ ରାଜାଙ୍କର ହ, ତା ଭିତରେ ବୁଲିବ ଦେଖିବ ମାନେ ରାଜା କେମିତି ରହୁଥିଲେ, ପୁରା ଦେଖିବ। ଆ ତାପରେ ସେଠ ଜଖର୍। ନାଇଁ ବଢିଆ ଜାଗା, ଜଗନ୍ନାଥଙ୍କ ରଥଯାତ୍ରା ହଉଛି, ଯେ ତାଙ୍କର ସେମିତି ଯେମିତି ଏଠି ପୁରୀରେ ରଥ ଟଣା ହବ ଆସିକି ଶ୍ରୀ ଗୁଣ୍ଡିଚା ମନ୍ଦିର ଅଛି। ସେଠି ଠାକୁର ରହିବେ ସବୁ ସେମତିଆ ହବ ସେଠି। ହଁ ମାମୁଁ ଘର ତ ଯାଇଛୁ, ଦେଖିଛୁ ଆଉ।
ଓ ହୋ।
ଆଉ ସକାଳୁ କଣ ଖାଇଲ? ଏଇନା ତ ପଖାଳ ଖାଇବ ନା ନାଇଁ?
ସକାଳେ ରୁଟି ଥିଲା ଯେ, ରୁଟି ଖାଇଛୁ।
ହଁ।
ରୁଟି ପାଉଁରୁଟି। ସକାଳଟା ମୋର ହେନ୍ତି କିଛି ନାହିଁ ଯାହା ଯେତେବେଳେ ପାଈଲୁ ଖାଇଲୁ।
ଆଉ ଘରେ ସବୁ କିଏ କିଏ ରହନ୍ତି?
ଶଶ, ଶଶୁର, ଯା, ଦେଢ଼ଶୁର।
ଓହୋ।
ସବୁ ମିଶିକି ଫ୍ୟାମିଲି ଆଉ, ହଁ।
ହୁଁ ହଁ ଆମର ମୋର ଯୋଡିଏ ଝିଅ ଆଉ ମୁଁ ସ୍ୱାମୀ ଶଶୁ ଆଉ।
ଓହୋ ଆପଣଙ୍କ ସ୍ୱାମୀ କଣ କରନ୍ତି?
ଏଇ ଆମର ଏଇ ଚାକିରି କରିଛନ୍ତି, ଆମର ଯୋଉ ରେଳ ରେଳ ଚାକିରି ରେଳ ବିଭାଗ ଜିବୁ ଆମର। ସେଇଥିରେ ଚାକିରୀ କରିଚନ୍ତି, ହଁ ଏଇ ଟ୍ରେନ୍ ଫ୍ରେନ୍ କାମ କରନ୍ତି ଆଉ ତଳେ ଯୋ ଟ୍ରେନରେ ସବୁ ଲାଗୁନି ସବୁ ଜିନିଷ ସେଇ କାମ କରୁଛନ୍ତି। ଆଉ ଇଲେକ୍ଟ୍ରିକ କାମ। ଆଉ ତମର?
ଆମର ଗାଡ଼ି ଚଲାଉନ୍ତି ପିକଅପ୍।
ହଁ ହଁ। କାହା କାହାର ଅଲଗା କାହାର ଚଲାଉଛନ୍ତି ନା।
ହଁ ଅଲଗା କାହାର।
ହଁ ହଁ ଆଜିକାଲି ନିଜେ ନିଜେ ବି ଗାଡ଼ି କିଣ ଦେଇ ଚଲାଉଛନ୍ତି ଲୋକ।
ନିଜେ କିଣି ନାହାନ୍ତି ଆମର ଆଉ ଜଣଙ୍କର ଚଲଉଛନ୍ତି।
ହଁ ଲୋକମାନେ କିଣି ଦଉଛନ୍ତି ଆଜିକାଲି ନା।
ହଁ ହ ହ।
କାଇଁ କିସତିରେ ମିଳିଗଲାଣି ନା।
ହଁ।
ହୁ ଆଉ କୁଆଡେ ସବୁ ସେପଟେ ସବୁ ତାରିଣୀ ମନ୍ଦିର ଯାଇଛ।
ହଁ ଥ ଥରେ ଯାଇଛୁ।
ହୁଁ ଆମେ ତ ବହୁତ ବାଟ ହେଇଯାଉଛି ତାରିଣୀ ଆମ ଘରଠୁ।
ହେ କତେଥର ପୂର୍ବରୁ ଯାଇଥିଲୁ ତାରିଣୀ।
ଏବେ ଆଇ ତିନି ବର୍ଷ ବଳେ ଯାଇଥିଲୁ ଫ୍ୟାମିଲି।
ହଁ। ଭଲ ଆଉ। ହଉ କେତେବେଳେ ଆସିକି ବୁଲିକି ଆମ ଏଇ ଜଟଣିଆଡ଼େ ଆସ ଦେଖିକି ଥିବ ବଢିଆ ବଢିଆ ଜାଗା ଅଛି। ଆମର ଏଠି ମାନେ ସବୁ ଫିଲିମ ଫିଲିମ ସବୁ ଏଠି ସୁଟିଂ ହଉଛି ଏଇଠି ସବୁ ଭଲ ଭଲ ଜାଗା ଅଛି। ଏଠି ଗୋଟେ ନାଗେଶ୍ଵର ମନ୍ଦିର ଅଛି। ସେଠି ପା ବଢ଼ିଆ ସୁନ୍ଦର ହେଇଛି ଯେ ଫିଲ୍ମ ସୁଟିଂ ହଉଛି।
ଓ ହୋ ଯିବାତାହାଲେ ଆଉ।
ହଁ କିଛି ଅସୁବିଧା ନାହିଁ।
ଏବେ ଆଉ ରୋଷେଇ କରିବେନି?
ନାଇଁ ଏଇନାକା ରୋଷେଇ ହବ ଆମର ଭାତ, ଡାଲି, ଚିକେନ । ଚିକେନ କରିବି, ତାପରେ ଆଇଁଷ ଖାଏନି ତ, ସେଇ ମୋ ପାଇଁ ପୋଇ ଆଳୁ ପଣସ ମଞ୍ଜି ସୋରିଷ ବଟା ଦେଇକି ତାକୁ ଭଜା ହବ। ଆଉ। ସ୍ୱାମୀ ଯିବେ ତିନିଟା ବେଳକୁ, ଅଫି ତାଙ୍କ ଚାକିରୀ କି ଯିବେ। ତାଙ୍କ ପାଇଁ ଟିଫିନ୍ ତିଆରି କରିବି, ଖାଇବେ ପିଇବେ ଗଲାବେଳକୁ ଗୋଟାଏ ହେବ ଆଉ।
ହୁଁ।
ଆଉ ତାଙ୍କ ଆଉ ସେ ଭିତରେ ଆଉ। ହେଇଯିବୁ ଏଇନା ସକାଳୁ ବସିିଚି, ତାପରେ କାମ ଧନ୍ଦା ସଇଲେ ଯାହା କରିଆ ଆଉ।
ଓ ହୋ।
ଆଉ ତମର ଛୁଆ ସାନ ଛୁଆ ଏଇନା କଣ ମାନେ ଶୋଇଛନ୍ତି ନା କଣ?
ହଁ ପୁଅ ଟା ଶୋଇଛି ଜଣଙ୍କ ଘରକୁ ଯାଇଥିଲା ଯେ, ତାଙ୍କ ଘରେ ଶୋଇ ପଡିଛି।
ହଁ ଏଇ ଛୋଟ ମାନେ କଷ୍ଟ ଏଇନା ପ୍ରଥମେ ପ୍ରଥମେ। ଏଇ କନ୍ଦା କଟା ଭାରି ମାନେ ଧନ୍ଦା ଏଇନେ।
ହଁ ଚାଲିଲେ ବୁଲିଲେ ବେଶୀ ଟିକେ ଆଉ।
କହୁଛ ଆଉ ନା।
ହଁ।
ହଁ ହଉ ତମେ ମା କ୍ଷୀର ସବୁବେଳେ ପିଇଆକୁ ଯେମିତି ଛୁଆକୁ ଦବ, ବାହାର ଖାଦ୍ୟ ଏତେ ଦବନି।
ହଁ- ହଁ।
ଅ ହଉ ରଖୁଛି ଏଁ।
ହଁ- ହଁ।
ହଁ ମୁଁ ପରେ କିରିବି ତମକୁ।
ହଁ ହଉ ରଖୁଛି?